ହ୍ୟାଲୋ ହଁ।
ହଁ ଭାଇ ଭଲ ଅଛନ୍ତି।
ହଁ ଭଲ ଅଛି ଆପଣ?
ହଁ ଭାଇ ଭଲ ଅଛି ମୁଁ ଆପଣ କେମିତି ଅଛନ୍ତି? ଚନ୍ଦ୍ରନଣ୍ଡଖା ଖାଇଲେଣି ଭାଇ। ଖାଇଲେଣି କି ନାଇଁ ଭାଇ?
ହଁ ବି ଠିକ୍।
ଘର ହଁ ଭାଇ ମୋର ବି ଏବେ ହେଇଗଲାଣି ଖାଇବା। ଆଉ ଭାଇ ଘରେ ସମସ୍ତେ କେମିତି ଅଛନ୍ତି।
ହୁଁ ବହୁତ ଭଲ ଅଛି।
ଘରେ ସମସ୍ତେ ଭଲ ଅଛନ୍ତି ଭାଇ। ହଉ ହ ହଁ ଭାଇ ମୋର ବି ବହୁତ ଭଲ। ମୋର ବି ବହୁତ ଭଲ ଅଛନ୍ତି ଭାଇ। ଆଉ ସବୁ ତ ସବୁ ତ। ନାଇଁ ଭାଇ ଗୋଟେ ଫିଲ୍ମ ଟେ ଚାଲିଥିଲା ଖେଳ ଟିକେ ଦେଖୁଥିଲି। ଆଜି ଟିକେ ଏସପେକ୍ଟ କରିନଥିଲି ସେ ଏମ ଇଣ୍ଡିଆ ଖେଳିବ ବୋଲି। ନାଇଁ ଭାଇ। ଖ ଖେଳ ବିଷୟ ରେ କିଛି, କିଛି ଅଛି କି, ଖେଳ ବିଷୟରେ କିଛି କହିବେ କି ଭାଇ? ଛ ଖାଇକି କଣ କରୁଛ? ହଁ ଖେଳ ପ୍ରତି। ହଁ ଭାଇ ଖେଳେ ହଁ, କିନ୍ତୁ ଏତେ ନାଇଁ। ଆଉ କଣ, କଣ ହୁଁ ଆଉ କଣ କରନ୍ତି ଭାଇ?
ମୁଁ ଏମିତିରେ ଗୋଟେ ସରକାରୀ ଚାକିରିଆ।
ଓ ସରକାରୀ ଚାକିରୀ କରୁଛନ୍ତି ଭାଇ? ହ ହୋଉ ଭାଇ, ଭଲ ଚେଷ୍ଟା ଚାଳିଛି ନ, ହଁ କରୁଛନ୍ତି। ମାନେ ବର୍ତ୍ତମାନ ପ୍ରାଇଭେଟରେ ଅଛନ୍ତି ଏମ୍ ତି, ଗଭର୍ଣ୍ଣମେଣ୍ଟରେ ଅଛନ୍ତି କହୁଥିଲି? ମୋ କହିବା କଥା ହଁ ମାନେ ଏମତି କଣ୍ଟ୍ରୋଚୁଆଲ୍ ହିସାବରେ ଅ
ଆଜ୍ଞା କଣ୍ଟ୍ରାଚୁଆଲ୍ ହିସାବରେ।
ହ ହୋ। ମାନେ କୋଉ ଡିପାର୍ଟମଣ୍ଟ ପାଇ- ଭାଇ ମୁଁ ଏନ୍ ଜି ଓ ଲାଇନ୍ ରେ ଅଛି।
ହଁ ମୁଁ ପଞ୍ଚାୟତ ରାଜ ଡିପାର୍ଟମେଣ୍ଟ ରେ ଅଛି।
ଆଜ୍ଞା ଆଜ୍ଞା। ଆଉ ମୁ ଭାଇ ଏନ୍ ଜି ଓ, ଲାଇନରେ ଅଛି ଭାଇ।
ଇଜିଲଣ୍ଡରେ ଅଛନ୍ତି। କଣ ଏଠି କାମ ଆପଣଙ୍କ କଣ, କଣ ଚାଲେଞ୍ଜ ଅଛି?
ତୁମ ଏସେ ନେଇ ହ ଆମର ଭଁ ତଛିଁ କ ଟିକେ ରହୁଛି ମୋର କମ୍ପୁଟର କାମ ବ୍ୟୟ ପ୍ରାୟ ରହୁଛି। କମ୍ପ୍ୟୁଟର ଉପରେ ଟିକେ ଯେ ଯାହା ସ୍କେଲ ରହିଚି ସେ ଗୁଡାକ ଟିକେ କ କରେ। ଜୟ ସୁୁପ୍ରା, ବିଷୟରେ କିଛି ଜାଣିଛନ୍ତି ଆପଣ? ଜୟ ସୁୁପ୍ରା କିଛି ଜାଣିଛନ୍ତି କି ଭାଇ? ଜି ଆଇ ଏସ୍, ଉପରେ ଜାଣିଛନ୍ତି ଆମର, ଜିପି ଏସ୍- ନେଇବା ହଁ, ହଁ। ସେ ଉପରେ ମୁଁ କାମ କରେ। ନହେଲେ ହଁ, ଜି ଆଇ ଏସ୍ ମାନେ ଆମର ଯୋଉ ଲ୍ୟାଣ୍ଡ ମାର୍କିଂ କାମ ଗୁଡା କର କି ଆଜ୍ଞା? ଯୋଉ ପ୍ଲଟିଙ୍ଗ ତାପରେ ଏଇଗୁଡାକ ପ୍ରାୟତଃ ବେଶୀ କାମ ହ କରେ। ସେ ଉପରେ ହିଁ ବ ତ ସେ ଉପରେ ହିଁ ମୋର ଧ୍ୟାନ ରହେ। ଆଉ ଆପଣ କଣ କରନ୍ତି ଆଜ୍ଞା?
ମୁଁ ଆଜ ଏ ବ୍ଲକରେ ଗୋଟେ ପଞ୍ଚାୟତ ସମିତି ଚାକିରି କରିଛି। ଯୋଉଥି କିି ଆମର ଲୋକଙ୍କୁ ଡାଇରେକ୍ଟ ସୁବିଧା ଦିଆ ହଉଛି। ଗଭର୍ଣମେଣ୍ଟ ର ସବୁ ଯାହାବି ସବୁ ସ୍କିପ ରହିଲା, ତାପରେ ବୁଝା ହଉଚ ଯେମିତି ଭ ତା ହେଇଗଲା, ସେ ରାସନ କାର୍ଡ ହେଇଗଲା ଘର ହେଇଗଲା, ଲୋକମାନେ ଡେଲି ଡେଲି, ଦେବା ବ୍ଲକ୍ ଆସୁଛନ୍ତି। ତ ସେମାନଙ୍କୁ କିଭଳି ଭାବରେ ସୁଚାର ରୂପେ ଆମେ ସବୁ ସ୍କିମ ଦେଇପାରିବ ତାପରେ ବ୍ୟବସ୍ଥା କରୁଛୁ। ବେସିକାଲି ଭତ୍ତା ଉପରେ ମୁ
ଆଛା ଲାଗା।
ଭତ୍ତା ତ ଆପଣ ବହୁତ ଲୋକ ଆପ୍ଲାଏ, ଆପ୍ଲି- ଅନଲାଇନ୍ ଆବେଦନ କରୁଛନ୍ତି।
ହ
ହୁଁ, ଯେ ଯାହାକି ବା ବାଧ୍ୟକ୍ଷ ଭତ୍ତା ରହିଲା, ବିଧବା ବିକଳାଙ୍ଗ
ଆ, ଆଜ୍ଞା।
ବହୁତ ଟାଇପ୍ ର ଭତ୍ତା ଅଛି। ତ ଏବେ ଦେଖୁଛନ୍ତି ତିନି ମାସ ହେଲା ଭତ୍ତା ପଇସା ବି ଆସି ଲୋକଙ୍କ ଆକାଉଣ୍ଟ କୁ ଆସିନି ବଡ ଇସ୍ୟୁ ହେଇଯାଇଥିଲା ଉପରେ
ଆଜ୍ଞା ଆଜ୍ଞା ହଁ। ହଁ ଏବେ ତ ମଝିରେ କିଛି ଅସୁବିଧା ହେଇଥିଲା ସେଟା ଏବେ ଚାଲିଟଲେ ସଟ ଆଉଟ ହେଇନି ତ ମୁଁ ଯାହା ଜାଣିପାରେ ଠିକ କହିଲି ନା ସାର୍।
ନାଇଁ ଏବେ ପ୍ରୋବ୍ଲେମ ନାଇଁ ନାଇଁ ପ୍ରୋବ୍ଲେମ ଏ ଦି ମାସର ପଇସା ଏ ଦି ମାସର ପଇସା ଲୋକଙ୍କ ଆକାଉଣ୍ଟୁ ଅଲରେଡି ପଇସା ଗଲାଣି ହାରି। କିନ୍ତୁ ଯୋଉ ଲୋକ ମାନଙ୍କର ଗୋଟେ ଯୋଉ ପେମେଣ୍ଟ ହୁଏ ଆକାଉଣ୍ଟରୁ ପଇସା ଯାଏ ଦିଇ ପ୍ରକାର ପେମେଣ୍ଟ ଥାଏ। ଗୋଟେ ହେଲା ଆଧାର ବେଶ ପେମେଣ୍ଟ ଆଉ ଗୋଟେ ହେଲା ଆକାଉଣ୍ଟବେଶ। ତ ଯୋଉମାନଙ୍କର ଆକାଉଣ୍ଟ ବେଶ ସେମାନଙ୍କର ଟିକେ ଅସୁବିଧା ହଉଛି କାରଣ ଆମର ଗଭର୍ଣମେଣ୍ଟ ଏବେ ଚାହୁଁଛି ଯେ ସବୁ ପଇସା ଲୋକଙ୍କ ଆକାରକୁ ଡାଇରେକ୍ଟ ଏଫ ବି ପି ଏସ୍ ବା ଆକାଉଣ୍ଟ ବେସ୍ ପେମେଣ୍ଟ ମାଧ୍ୟମରେ ଆକାଉଣ୍ଟ ଲୋକଙ୍କ ଆକାଉଣ୍ଟକୁ ପଇସା ଯିବ। ତ ଲୋକମାନଙ୍କର ସେଥିରେ କଣ ହବ ଲୋକଙ୍କର ପଇସାଟା ଗୋଟେ ଟ୍ରାନ୍ସପାରେନ୍ସି ରହିବ ଯେ କି ଲୋକଙ୍କୁ ସିଧାସଳଖ ସମସ୍ତ ଗମେଣ୍ଟ ସୁବିଧା ଯାହାବି ରହିଲା ତାଙ୍କୁ
ଆଜ୍ଞା।
ଲୋକଙ୍କ ପାଖକୁ ପହଞ୍ଚିବା ତା ଉପରେ ଗମେଣ୍ଟ ବହୁତ ଏମ୍ଫାସାଇଜ କରୁଛି। ତ ଏବେ ଯୋଉ ପ୍ରୋବ୍ଲେମ ହେଇଥିଲା ଥିଲା ଲୋକଙ୍କୁ ଅଲରେଡି ଆମେ ସମସ୍ତ ହିତାଧିକାରୀ ବା ସମସ୍ତ ଯୋଉମାନେ ଯେଉ ଲୋକମାନେ ଆକାଉଣ୍ଟ ବୋଲେ ଭତା ପାଉଛନ୍ତି ସମସ୍ତଙ୍କୁ ଆମେ ଗ୍ରାମ ରୋଜା ସହାୟକ ମାଧ୍ୟମରେ ବା ସଭା ଆମର ସମସ୍ତଙ୍କ ମାଧ୍ୟମରେ ଲୋକ ମୁ କହିଲି ଜଣେଇ ସାରିଛୁ ଲୋକମାନେ ବ୍ୟାଙ୍କକୁ ଯିବେ ନିଜର ଆଧାରକାର୍ଡ ନିଜର ବ୍ୟାଙ୍କ ଆକାଉଣ୍ଟ ସନଯୋଗ କରିବା ସହ କେଵାଇସି କରିବେ ତା ସହ ସେମାନେ ଆମର ରହିଲା କ୍ଷଣୁ କହିଲେ ଆଧାରବେଶ ପେମେଣ୍ଟ ଟାକୁ ଆକ୍ଟିଭ କରିବା କଣ ହଉଛି ଏନପିସିଆଇ ମ୍ୟାପିଣ୍ଗି ତ ସେଟା ଆକ୍ଟଭି କରିଥିଲା ଲୋକଙ୍କ ପାଇଁ କିଛି ଅସୁବିଧା ହଉନି ସରକାରଙ୍କ ସବୁ ସ୍କିମ୍ ଲୋକଙ୍କ ପାଖରେ ପହଞ୍ଚି ପାରିବ। ତ ଏଟା ବେସିକାଲି ଏଇଟା ହିଁ ବୋଲେ
ହୁଁ ହୁଁ ହୁଁ। ନାଇଁ ମୁଁ କଣ କହୁଥିଲି ବହୁତ ବଢିଆ କାମ କରୁଛନ୍ତି। ଭାଇ ଆପଣ ମାନେ ବହୁତ ଭଲ ତାପରେ ଭାଇ ଆପଣ ତ ଆପଣ ମାନେ ବହୁତ ଭଲ ଲାଗିଲା ସୁଣା ମାନେ ବହୁତ ପ୍ରକାର ହେଲ୍ପ ମାନେ ଗରିବ ତା ବତା ଏ ଯେଉ ମାନଙ୍କର ଅସୁ ଅସୁବିଧା ସହାୟତାରେ ଆପଣ ଯାହା ବହୁତ ବଢିଆ ଭାବରେ ସାହାଯ୍ୟ କରୁଛନ୍ତି। ଏଇଟା ତ ଅପଣଙ୍କ ରହିଲା ଭାଇ ଆଉ ହୁଁ ମୁଁ କାମ କରୁଛି କହିଲେ ଆମେ କଣ କରୁଛୁ କି ଭାଇ ମୋର ତ ରହିଲା ଇଏ କାମ ଜେସ୍ କାମ ତ ଜେସ୍ କାମ ଆମର ବି କିଛି ଫିଲ୍ଡ ରହୁଛି ଭାଇ ବୁଝିପାରିଲେ କି ଭାଇ ତ ଆମେ କଣ କହୁଛି ମୁଁ ଗୋଟେ ଗୋଟେ ଗାଁ ଗାଁ ମାନେ ଆମର କିଛି ବ୍ଲକ ବ୍ଲକ ଅଛି। ସେ ବ୍ଲକ ଭିତରେ ଜିପି ଅଛି ଜିପିୁ ଆମେ ଯୋଉ ଗାଁ ଯାଉଛୁ ଗାଁ ବୁଲିକି ଗଲା ପରେ ତାଙ୍କର ମିଟିଙ୍ଗ ଫିଟିଙ୍ଗ ହଉଛି ଗାଁ କୁ କେମିତି ଡେଭଲପ କରାଯିବ ସେଇ ଗାଁକୁ କେମିତି ଗୋଟେ ଗାଁଟେ କେମିତି ଉନ୍ନତି ପାଇବ ତାପରେ ସେ ଗାଁ ର ମା ମାନେ ବାପା ମାନେ ଯୋଉମାନେ ଗରିବ ହତାସିମାନେ କେତେ ଯୋଉ ଦୁଇ ପଇସା ଇନକମ କରିପାରିବେ ସେ ପ୍ରକାର ସାହାଯ୍ୟ ପନ୍ଥା ଦିଆହେଉଚି ଆଉ ଯଦି ଗାଁ ବହୁତ ଭଲ ଭାବରେ ଯଦି କାମ କରୁଥିବ ବୋଲି ଗାଁକୁ କେମିତି ଡେଭଲପ କରିକି ଆମେ ଗମେଣ୍ଟରୁ କେମିତି ଉନ୍ନତି କରି ତାଙ୍କୁ କେମିତି ସୁବିଧା ସହାଅ କରାହେବ ସେ ଜିନିଷ ବି କରାହେଉଚି ଆଉ ବି କିଛି କିଛି ବି ବିନ ଆମର ଗାଁ ଗୋଡା ଗୁଡ଼ାକ ରହୁଚି ସେଇ ଗାଁ ମାନଙ୍କରେ କଣ ହଉଚି କି କିଛି ସୁବିଧା ରହୁଚି କିଛି ସୁବିଧା ରହୁନାହିଁ କୋଉ ଜିନିଷରେ ସେମାନେ ବଞ୍ଚିତ ହେଉଯାଇଚନ୍ତି ତ ସେଇ ଜିନିଷ ସୁବିଧା କରିବା ପାଇଁ ଆମେ ସେ ଜିନିଷର ସହଜ ସହାୟ ତ ଏଇ ଭଳିଆ କାମ ଆମର ହୋଉଚି ଭାଇ ହୁଁ ହୁଁ ଭାଇ ଆଉ କଣ କହୁଥିଲି କି ଏତିକି ହୁଁ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ ନାଇଁ ଆପଣ କୁହନ୍ତୁ ତାପରେ ମୁଁ କହିବି।
ମୁଁ କହିଲି ଆପଣ ଯେତେବେଳେ ଯେତେବେଳେ ଯାଉଚନ୍ତି ଆପଣ ଗାଁ ମାନଙ୍କୁ ଲୋକଙ୍କର ଉଁ ଙ୍ଗ ଯାହାବି ଅସୁ ଯେହେତୁ ଆପଣ ଏଞ୍ଜିଓ ଲାଇନ ରେ କାମ କରୁଚନ୍ତି ଲୋକ ଲୋକଙ୍କର ଯାହା ବି ଅସୁବିଧା ହଉଚି ଆପଣ ତାକୁ ଗୋଟେ ପେପରରେ ନୋଟ୍ କରନ୍ତୁ ଆପଣଙ୍କ ର ଯେତିକି ସାହାଯ୍ୟ ହବ ଆପଣ ଯେତିକି ସାହାଯ୍ୟ କରିପାରିବେ ଲୋକଙ୍କୁ ସବୁ ସ୍କିମ୍ ବିଷୟରେ ଟିକେ ବୁଝାନ୍ତୁ ଯାହା ଦ୍ଵାରା କି ଲୋକ ଲୋକମାନେ ନିଜେ ସବୁ ସ୍କିମ୍ ଉପରେ ଜାଣିପାରିବେ ଆଉ ସେମାନେ ସିଧା ସଳଖ ଆସ ଟିକେ ଆବେଦନ କରି ତାର ସାହାଯ୍ୟ ଉଠେଇବେ ତାପରେ ଟିକେ ଧ୍ୟାନ ବି ଆପଣ ଦିଅନ୍ତୁ।
ହଁ ଭାଇ ହଁ ନାଇଁ ଦି ଗୋଟେ ବହୁତ ଭଲ କଥାଟେ କହିଲେ ଭାଇ ସେମିତି ମୁଁ କରିବି ନିଶ୍ଚିୟ ତ କରିବି ଭାଇ ଆପଣଙ୍କ ହୁଁ କରିବି ଭାଇ। ଯା ହୋଉ ବହୁତ ଭଲ କଥା ଟେ ବୁଝେଇଲେ ଆ ଆଜ୍ଞା ବୁଝନ୍ତୁ ହଁ। ନାଇଁ ଆପଣ ଯାହା କୁହନ୍ତୁ ହୁଁ କୁହନ୍ତୁ ଭାଇ। ହୁଁ ହୁଁ।
ଏଇଟା ବହୁତ ଲୋକ ଜାଣିନାହାନ୍ତି ଇସ ଉଁ ଇଏ ଉପରେ ଏଥିରେ କଣ ହଉଚି ପ୍ରକାର ଯୋଉ ଲୋକମାନଙ୍କର ଘରର ମୁରବି କିଏ ଯଦି ତାର ଷା ଷାଠିଏ ବର୍ଷରୁ କମ୍ ବୟସ ହୋଇଥିବ ଓ ଅଠର ବର୍ଷରୁ ଅଧିକା ହୋଇଥିବ। ଯେ ତାର ଅଚାନକ କିଛି ଦେହାନ୍ତ ହୋଇଯାଏ ସରକାର୍ ତରଫରୁ ଆର୍ଥିକ କୋଡିଏ ହଜାର ଟଙ୍କା ସାହାଯ୍ୟ ସେମାନଙ୍କୁ ମିଳୁଚି। ଯାହା ଦ୍ଵାରା କି ଗୋଟେ ଲୋକର ଯଦି କିଛି ହାନି ଅଛି ସାଙ୍ଗେ ସାଙ୍ଗେ ତା କିଛି ଗମେଣ୍ଟ ରୁ ଆଉ ଗୋଟେ ସ୍କିମ୍ ଅଛି ଓଟି ଏସ୍ ଗୋଟେ ଅଛି ସ୍କିମ୍ ଅଛି ସେଇ ସ୍କିମ୍ ରେ ଲୋକଙ୍କୁ ଷାଠିଏ ତିରିଶ ଦିନ ନିମିତ୍ତରେ ଲୋକଙ୍କ ଶ୍ୱେତସାର ପଇସା ଦେଇ ଯୋଗେଇବାକୁ ସରକାର ନିୟମ ରଖିଛନ୍ତି ତ କିଛିଦିନ ଦେ ଖୁଚନ୍ତି ଆପଣ ଉରାଲ୍ ଏରିଆ ରେ ଗରିବ ଲୋକ ଯଦି ଦେହାନ୍ତ ହେଇଯାଉଛି ତାଙ୍କର ଏମିତି ପୁଣି ଜଣେଇ ଯେ ନାଇଁ ଏଇଟା ଗୋଟେ ଜା ଜାତୀୟ ପରିବହନ ଯୋଜନା ସ୍କିମ୍ ଅଛି ତା ଲାଭ ଉଠାନ୍ତୁ ତା ସହ ଏଠାରେ କଣ ହଉଚି ଆମର ଗୋଟେ କାଶୀ କ୍ରାଇଟେରିଆ ଅଛି ତାର ବାର୍ଷିକ ଆୟ ଏକ ଲକ୍ଷ ଟଙ୍କାରୁ କମ ହୋଇଥିବ। ବୟସ ଷାଠିଏରୁ ରୁ ଗୋ ଗୋଟେ ବୟସରୁ କମ୍ ହେଇଥିବ। ଘରେ କେହି ଇନକମ୍ ଟ୍ୟାକ୍ସ ବା ଦଉନଥିବେ ସରକାରୀ ଚାକିରିଆ ନଥିବେ। ତ ଏଥିରେ ହେଲେ କଣ ଲୋକ ଡାଇରେକ୍ଟ ବେନିଫିଟ ପାଇବେ ତ ଆପଣଙ୍କ ଯୋଜ ଯାଉଛନ୍ତି ଏନ୍ ଜି ଓ ମାନେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ଗୋଟେ ପନ୍ଥା ହେଇଯିବ ଏଥିରେ।
ହଁ ଭାଇ ହୁଁ ମାନେ କେତେ ବୋହୁତ ହୁଁ କୁହନ୍ତୁ ହଁ କୁହନ୍ତୁ ଭାଇ କୁହନ୍ତୁ ନାଇଁ ଆପଣ କୁହନ୍ତୁ ନାଇଁ ଆପଣ ଟିକେ କିଛି ନହେଲେ ମତେ ଟିକେ ଆୟେ ହୁଁ। ଆପଣ କହିଲେ ମତେ କିଛି କିଛି ଆଇଡିଆ ମିଳିଯାଉଛି ଭାଇ ଆଇଡିଆ ମିଳିଲେ ସେ ଜିନିଷ ଟା ମୁଁ ଆଗକୁ ବୋହୁତ ଭଲ ଭାବରେ ପୋଗ୍ରେସ କରିବି କାହିଁକି ମୁଁ ଯୋଉ ଫିଲ୍ଡ ଲେବଲ ବୁଲି ବୁଲି ଯୋଉ କାମ କରୁଚି ସେଟା କହିଲେ ସେମାନଙ୍କୁ ବି ବୋହୁତ ପୀଡିତ ହବ ପୀଡିତ ହେଇସାରି ସାରଲା ପରେ ଆଉ କୋଉ କୋଉ ତ୍ରୁଟି ରୋହୁଚି ସେ ତ୍ରୁଟି ଏ ଗୁଡାକ କେମତି ମୁଁ ଭଲ ଭାବରେ କାର୍ଯ୍ୟ ଇଏ ସେଠି କରିବି ଆଉ ମୋର ଟାର୍ଗେଟ ଟା ରୋହୁଛି। ମାନେ ଗାଁ ଲୋକମାନେ କେମିତି ସୁରକ୍ଷିତ ରହିକରି ସେମାନେ ଇଏ କରିବେ ଆମର ଜଙ୍ଗଲ ଉପରେ ବି କାମ ରହୁଛି ଭାଇ। ଜଙ୍ଗଲ ଜାତ ଦ୍ରବ୍ୟରେ ବି ସେମାନେ କେମିତି ମାଆ ମାନେ ଦୁଇ ପଇସା ତିନି ପଇସା କେମିତି ପାଇପାରିବେ। ସେଇ ଜିନିଷଟା ବି ଆମର ଟିକେ ରୋଜଗାର ପନ୍ଥା ରହୁଛି ଭାଇ।
ବହୁତ ଭଲ କଥା ଆପଣ, ହଁ ଆଜ୍ଞା।
ହଁ ଭାଇ ଏବେ ତ ଇଏ କରୁଛି ଟିକେ ରଖିବା ଭାଇ। ମୁଁ ଟିକେ ଇଏ କରୁଛି ଭାଇ। ଆପଣଙ୍କ କଥା ହେଇକି ବହୁତ ଭଲ ଲାଗିଲା ଭାଇ ଧନ୍ୟବାଦ।
ଆଜ୍ଞା ଧନ୍ୟବାଦ ଶୁଭରାତ୍ରି।
ଧନ୍ୟବାଦ ଶୁଭ ଶୁଭ ।